ହ୍ୟାଲୋ। ଆଜି ପାଠ ପଢଉ ନାହିଁ କା
ପଢି ହୋଉନି ଯେ ଏବେ କଲୁ ଆଉ। ପଢିବା କୋଉଠୁ ଆରମ୍ଭ
ହୁଁ।
କୂଅ ହେ।
ସେ ଯୋଉ, ଆମର ଓଡ଼ିଶା ବୋଲି ସବୁ ବହି।
ନାଇଁ ମୁଁ ସି ଟି ପାଇଁ
ସି ଟି ପାଇଁ ସେଠୁ ପଢ଼ୁଚୁ ନା ଆଉ କୋଉଠାରେ ପଢୁଚୁ? ହାଲୋ। ସେ ସେ ବହିରୁ ହିଁ ପଢୁଚୁ ସେ ଆଁ
ଅଲ୍ଗା ବହି ଦିଏ।
ହାଲୋ, ହଁ ମୋତେ ଦେଇଦିଅ ବଲେ ମୁଁ ଟିକେ ପଢ଼ାପଢ଼ି କରିବି ସେଟା ହେଲେ। ହଁ ସେଟା ଦେ ମତେଲେ ମୁଁ ପଢା ପଢି କରି।
ହଁ?
ସେଇଟା ଦେ ହେଲେ ମୋତେ ମୁଁ ପଢ଼ା ପଢ଼ି କରି
ହଁ, ପଢା ପଡ଼ି ହଉ ନାଇଁ ଜମା।
ପଢ଼ିଲେ ଦିନକ ହାଁ?
ଭଲ ଦେଇଚି ତ?
କଣ କହିଲ? ଭଲ ଦେଇଚି ତ। ଭଲ ଦେଇଚି ତ। କାଇଁ ସେଟା ଆଉ ବାହାରଲା ନାହିଁ ତ ପୋଷ୍?
ଏବେ ତ ଦେଖେ, ସାଙ୍ଗେ ସାଙ୍ଗେ କେତେ କାରଣ ଇଏ ହେଇଗଲା। କାଆର ସେତ ପଲିକ୍ ହେଇଗଲା, କାଆର ସେ ଭହି ଖରାପ ବାହାରଲା କେତେ ଆଉ ସେ ସେ ଉପରେ ଧ୍ୟାନ ଦିଆହବ ସେ ପଷ୍ଟ ବାହାର ବୋଲିକି। ଏବେ ଖାଲି ଆର ମାସଆଡେ ବହାରବ ସେଇଦା। ସେଟା ବାହାରବ ବୋଲି ଆ ଯଦି ବାହାରିଲେ ହେବେ ପକେଇବୁ, ଆ ହେବେ ପଡ଼ୁ ବୋଲିଲେ ପକା।
ହଁ
ଏବେଠାରୁ ଗରାକୁ ପଡ଼ିବ ନା।
ହୁଁ।
ହୁଁ ତ ଏବେ ଠାରୁ ମୁଇଁ ଭାବୁଚି କମ୍ପ୍ଲିଟ୍ କରିବି ବୋଲି। ଜିକେ ଆଉ ଯିଏସ୍ କେ ରୁ ପଢ଼ିବି କେମିତି ପଢ଼ିବି କିଛି ମ୍ୟାଜା ବୁଝି ପାରୁନାଇଁ। ଯେତେ ପଢ଼ିଲେ ବି ତ ସବୁ ଯେତେ ପଢ଼ିଥିବ ବୋଲେଇ କୁସିନ୍ ଆଇଲା ବେଳୁ କିଛି ଆସୁନାଇଁ।
ହୁଁ ହୁଁ।
ଆଉ ଗୋଟେ ମ୍ୟାଥ ର, ମ୍ୟାଥ ଯେତେ ପଢିଲେ ବି ଯେ ମୁଇଁ ଯେତେ କସିଥିଲେ ବି ମତେ ଲାଗୁନାହିଁ ଯେ
ଆମ୍ କଣ ଆହୁରି ବଢ଼ା ପଢ଼ଉ ବହୁତ ବଢ଼ା ପଢ଼ଉ। ମତେ ନ୍ୟାୟତ ଉପରେ ଏଠି ଧ୍ୟାନ ଦବାକୁ ପଡେ ବହୁତ୍। ନାଁ ତେବେ ଧ୍ୟାନ ନଦେଲେ ଆଉ ମତେ ଲାଗୁନାହିଁ ମୁଁ କି ନାଇଁ କିଛି ପରୀକ୍ଷାରେ ପାସ୍ ହେଲା ଭଳିଆ।
ହୁଁ। ସତ କଥା।
କେ ଯିଏସ୍ ଟା ଛାଡ଼ ମୁଁ କର୍ ଦଉଚି ଏମିତିରେବି ମାର୍ଦ କର୍ ଦଉଚି। ଓଡ଼ିଆ ଜିକେ ଜିଏସ୍ ତ ହିଁ କର୍ ଦଉଚି ଏନ୍ତିରେ ବି।
ହଁ।
ତାପରେ ଓଡ଼ିଆ ତ ଗ୍ରାମାର କର୍ ଦଉଚି। କମ୍ପ୍ୟୁଟର୍ କର୍ ଦେବି। ଇଂଲିଶ ବି କର୍ ଦେବି ରିଜନିଂ ବି ହେଇଯିବ। ଖାଲି ରହିଲା ମ୍ୟାଥ କଥା ମ୍ୟାଥକୁୁ ଟିକେ ଧ୍ୟାନ ଦେବାକୁ ପଡିବ ବୋହୁତୁ।
ହୁଁ।
କଣ କର? ଏବେ ଯୋଉ ସେ ଓଡିଶା ପୋଲିସ ର ବହିରେ ମ୍ୟାଥର ଓକେନ ଦେଇଥିଲା କହିଆକୁ ଗଲେ କେ କେମିତି ଭଲୋ
ଓଡ଼ିଶା ପ୍ରସି ଦେଇଚି ମୁଁ ବି ମ୍ୟାପ ଦେଖିନାଇ ମୁଁ।
ସାତଟା ଆଙ୍କେ ଦେଖିବାକୁ ପଡିବ ଭଲ ଭାବରେ ଟିକେ ସେ ବୋହି ଯଦି ମତେ ଲାଗୁଚି ହା ସେ ବୋହି ସେ ବହି ଯଦି ପୁରା ପଡିଦବୁ ଲାଗୁଚି ତ ସତୁରି ଏଭବ ମାର୍କ ରହିଯିବ ବୋଲି।
ହୁଁ।
ହୁଁ ସେ ବହି ପୁରା ପି ଯାର ଅଛି।
ହୁଁ।
ଆଉ ସେ ବହିକୁ ପିଯିବା ରା ହେତିକି ସାହସ ଥିଲେ ତ ଫେରେ।
ପଢିଲେ ସେ ନ ପଢିଲେ ହବ ଖାଲି ମେନ୍ କଥା ଆମେ ଅଳସୁ ସୁ ଆଉଚୁ
ହଁ ତାକୁ ଗୋ ଟାଇମ୍ ଦବାର ଅଛି ତାକୁ ମୁଁ ଯୋଉ ସେ ଯୋଉ ମୁଁ ଯୋଉ କହୁନି ଆମେ ଦେଇଯିବି ଏକ୍ଜାମ ଫିଜିକାଲ ବୋଲି।
ହୁଁ।
ରା ରନିଙ୍ଗ ଫାଷ୍ଟ ଅଛି ଦୌଡା ଅଛି ମଲା। ସେଟା ହେଇଯାଇତା କହିଲେ ମୁଁ ଜଉ କେବଳ ଜି ଏସ୍ ଟି ଅଫିସ ଯାଇତି। କମ୍ପୁଟର ଛାଡ଼ି ଦେଇଥିବ ତା ପୋଡ଼ ପଢ଼ା ଧ୍ୟାନ ଦେଇତି ଖାଲି।
ହୁଁ।
କଣ କର? କୋଉଟା ବି ହଉନାଇ ଧର ବିଚାର ତାପରେ ଦେଖେ ଇଏ ଏଠେ ଫୁଲବାଣୀ ମେଡିକାଲ ରେ ହେଇଯିବାର ଥିଲା। ସେଟା ଗୋଟେ ହେଲା ନାଇଁ। ତେବେ ଗୋଟେ ଏଇଠେ ସେ ଭାଉଜ। ଯୋଉ ସ୍ମୃତିର ମଝି ବାପାର ମଝିଆ ଅପା ହେକା ସାନ ଆପାର ସ୍ତ୍ରୀ ସିଏ ଓଡିଶ ତ ପୋଲିସ ଥିଲେ ନା ସିଏ ଏବେ ଟାନ୍ସପର ହେଇକି ଆଇଲେ ଫୁଲବାଣୀକୁ। ହ ଏବେ ହେଲେ ତ ଏବେ ସେ ସାହାଯ୍ୟ ମିଳିବ ବୋଲି ଭାବୁ ଆଡେ କଣ କେନ୍ତି କୁଶ୍ଚିନି ଆସିଛି ନ କଣ କେମିତି ପଚାରିହେବ ତାକୁ ଗଲେ। ଦେଖ କେମିତି କଣ ହଉଚି ତୋର ଆମେ ଯଦି ଆମେ ନିଜର ତୁ ରିଫ୍ରେସ୍ କରିନଥିବୁ?
କେତିକି ରେ
ନେଇପାରୁନ?
ହାଲୋ। ହାଲୋ। ସବୁ ଭଲ।